ହ୍ୟାଲୋ।
ବନ୍ଧୁ କେମିତି ଅଛନ୍ତି।
ମୁମ୍ବାଇ
ଜୟ ଶ୍ରୀରାମ କେମିତି ଅଛନ୍ତି।
କୋଉଠି ଭାଇ ଭଲ ଆଉ ସେମିତି ସୁୁଖି ଦୁଖେ ଚାଲିଛି ଆଉ ସଂସାର ଆଉ। ସତନା ମୂଳ କହୁନ ଆଉ କଣ ଆ ବିଲକୁ
ଆଜ୍ଞା ଆଜ୍ଞା।
ଚାଷ ବାସ ହେଲାନଣି ନା ହେଇନି
ନାଇଁ ସେଇଆା ଦେଖିବାକୁ ଆଇଛି ଆଜ୍ଞା କେତେ ଦିନ ପରେ ଟ୍ରାକ୍ଟର ଫାକ୍ଟର ଟ୍ରାକ୍ଟର ବୁଲିବାକୁ ଆସିଛି ଦେଖିବି ନା ନାଇଁ ନା ଘରେ ଜଣେଇବି ଯେ କଣ ଚାଷ କେମିତି ହବ ନହବ ଟ୍ରାକ୍ଟର ବୁଲିବାର ଅଛି ଏଇ କିଛି ଦିନ ଭିତରେ ବର୍ଷା ପାଣି ହବ ବୁଝିଲେ।
ନିହାତି ନାଁଇ ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ବିଲୁକୁ ଯାହାବି ଜିବା କୁ ପଡିବ ନା ହଁ ହୁଁ ହୁଁ ଆଉ ବିଲକୁ ନଗଲେ କଣ କିଛି ହେଇପାରିବ କି ଫସଲ ଟା ହଉଛି ମେନ
ସେଇ କଥା ଏଇନା ଆସିଥିଲି ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ସାପ ଦେଖିଲି ବୁଝିଲ ନା।
ଅ ହଁ ହଁ ହଁ କି ସାପ ସାପଠୁ ଟିକେ ଦୂରେଇ ରହ ଜାଣିଲ ନା। ଆପଣ ଆପଣ ଗୋଟେ ଆପଣଙ୍କ ସହିତ
କେଉ ସାପ ଭଳି।
ଆପଣ ଗୋଟେ ବାଡି ନେଇକି ଯାଆନ୍ତୁ।
ଆଜ୍ଞା ବାଡି ନେଇକି ଆସିଛି ଆଜ୍ଞା ବିଲକୁ ଯେତେବେଳେ ଆସୁଛି ବାଡି ନେଇକି ଆସେ ମୁଁ। ବାଡି, ପାଣି ବୋତଲ ଓଦା ଓଦା ଗାମୁଛା ମୁଁ ସବୁବେଳେ ଆଜ୍ଞା ଜିନିଷ ନେଇକି ଯାଏ ବୁଝିଲେ ନା।
ନିଶ୍ଚିନ୍ତ ସେଇଟା ବିଲକୁ ଯିବେ ମାନେ ସେଇଟା ହିଁ ନିଶ୍ଚିନ୍ତ ଦରକାର ବୁଝିପାରୁଛନ୍ତି ନା ନାଇଁ ସେଇଟା ନନେଲେ ମାନେ ନନେଲେ ମାନେ ସବୁଠୁ ଅସୁବିଧା ହବ ଆମର ଗୋଟେ ଏଇ ବିଲର ଗୋଟେ କଥା ଜାଣିଛନ୍ତି ନା ନାଇଁ? ଗୋଟେ ଲୋକ ଟେ ଯାଇଥିଲା ଚାଷ କରିବାକୁ, ଗୋଟେ ଲୋକଟେ ଆମ ଗାଁରୁ ଯାଇଥିଲା ଚାଷ କରିବାକୁ ବୁଝିପାରୁଛନ୍ତି ନାଇଁ ଖରା ଦିନ ବିଲୁକୁ ପଳେଇକି ଚାଷ କରିବାକୁ ହେଲା କି। ଚାଷ କରିବାକୁ ପଳେଇଛି ଚାଷ କରୁଛି ପାଣି ସେ ନେଇନି ସାଙ୍ଗରେ ପାଣି ଯେତେବେଳେ ନନେଇଛି ତାକୁ ଶୋଷ ଲାଗୁଛି ହେଲା କି। ଶୋଷ ଯେହେତୁ ଲାଗୁଛି ସିଏ ଗୋଟେ ଜଣଙ୍କ ହାତରେ ଖବର ଦେଲା କିି କହିଲା ଆଉ ଗୋଟେ କାମ କରିବୁ ତୁ ଘରକୁ ଯିବୁ ଘରେ ତା ସ୍ତ୍ରୀ ମାନେ ସେ ଯୋଉ ଲୋକ ତା ସ୍ତ୍ରୀ ମାନେ ଧର୍ମ ପତ୍ନୀ, ଆ ମୋ ସ୍ତ୍ରୀ କି କହିବୁ ପାଣି ଟିକେ ନେଇକି ଆସିବ। ମୁଁ ପିଇବି ହେଲା କି, ସେଇ କଥା ସେ ଲୋକଟି ତା ଯୋଉ ଛୁଆଟି ଯାଇଛି ତାଙ୍କ ଘରେ କହିଦେଇକି ଯାଇଛି।
ଆଜ୍ଞା।
ହେଲାକି କହି ଦେଇକି ଯିବା ଫଳରେ ସିଏ ଆସିିକି ଘରେ କହିଛି କଣ କି ଆଉ ଭାଉଜ ଆଉ ଭାଇ କହିଛନ୍ତି ପାଣି ନେଇକି ତମେ ବିଲୁକୁ ଯାଅ ଭାଇ ପିଇବେ ଚାଷ କରୁଛନ୍ତି। ଖରା ଜୋର ହଉଛି ଆଉ ସେଇ କଥାଟି ମାନେ ସେ ଯୋଉ ତାଙ୍କ ଧର୍ମ ତାଙ୍କର ଟିକେ ମନ ନଥିଲା କାମ ବଳରେ ମନ ନଥିଲା। ମାନେ ସେ ଯୋଉ ସ୍ତ୍ରୀ କିଏ ମାନେ ସେ ଯୋଉ ସ୍ତ୍ରୀ କି ଯୋଉଥିଲେ କହିଲା ପାଣି କଥା ସେ କହିଛି ହେଲା କିି।
ଆଜ୍ଞ ଆଜ୍ଞା ଆଜ୍ଞା।
ହଁ ତାଙ୍କ ସ୍ତ୍ରୀ ର ମନ ନାହିଁ।
ଆଜ୍ଞା।
ଯେହେତୁ ମନ ନାହିଁ ସେ କଣ ହେଇଛି କି ଲେଟ୍ ହେଇଯାଇଛି ଲେଟ୍ ଆରେ ହେଇ ମୋର ତ ତାର ମନ ପଇଲା କେତେ ବଳ ପରେ। ଘଣ୍ଟେଇ ପରେ ମନ ପଇଲା। ଘଣ୍ଟେ ପରେ ଯହେତୁ ମନେ ପଇଲା ତାପରେ ସିଏ ଆଉ ସିଏ ତ ତାକୁ ଶୋଷ କଲାଣି ନା ମାନେ ବିଲେ ଯିଏ ଅଛି ବହୁତ ଜୋର ଶୋଷ କଲାଣି ହୁଁ ଶୋଷ କଲାଣି ଆଉ ଇଏବି ଆ ହଁ। ଆର ବି ଲେଟ୍ ହେଇଗଲାଣି ହେଲା କି ପରେ ଇଏ ତାଲେ ଯାଇଛି ପାଣି ନେଇକି ତାପରେ ବହୁତ ଲେଟ ରେ ଗଲାଗଲାରେଇ ତାଙ୍କୁ ତ ଶୋଷ ଲାଗିବଣି? ଆଉ ଲେଟ ଟିକେ ହେଇଯାଇଛି ସେ ପାଣି ନେଇକି ଯାଇଛି ବିଲକୁ ନା ପାଣି ପିଇବେ ବୋଲି। ବୁଝିପାରୁଛେ ନା ନାଇଁ ନେଇକି ଯାଇଛନ୍ତି ଯେତେବେଳେ ନେଇକି ଯାଇ ସିଏ ଯେତେବେଳେ ଦେଖିଛି କିଏ ମାନେ ଯିଏ ଚାଷ କରୁଥିଲା ଦେଖିଛି ଆରେ ହେଇ ସେଟ ପାଣି ନେଇକି ଆଇିଲଣି ଆଉ ପାଞ୍ଚ ଚନଟେ ଧରିଛି ମାନେ ଚାଷଟା କରୁଛନ୍ତି ନା ଗାଈ ଫାଇ ଯୋଉ ନେଇକି ଯାଉଛନ୍ତି ତାଙ୍କୁ ଯାହା ବି ହେଲେ ବାଡ଼ିିଆକୁ ପାଞ୍ଚଣ ଗୁଟେ ଦରକାର ପାଞ୍ଚଣ ନହେଲେ ମାନେ ସିଏ ମାନେ ଇଆଡ଼େ ପଳେଇବେ ସିଆଡ଼େ ପଳାଇବେ। ହେଲା କି ପାଞ୍ଚଣ ଟେ ସେ ଧରିଚନ୍ତି ଧରିଚନ୍ତି। ଆଉ ଶୋଷ ଜୋର ଲାଗିଲାଣି ଯେତେବେଳେ ଦେଖିେଛନ୍ତି ତାଙ୍କ ସ୍ତ୍ରୀ ଗୋଟେ ପାଣି ବୋତଲ ଧରିକି ଆଉଛି ବୋଲି ଇଏ ପୁରା ଜୋରରେ ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ଗଲେ ତାଙ୍କ ପାଖକୁ। ଯେତେବେଳେ ଜୋରେ ଦୌଡି ଦୌଡି ଯାଇଛନ୍ତି ତାଙ୍କ ସ୍ତ୍ରୀ ଭାବିଲା କଣ କି ବୋଧେ ମୁଁ ମୋର ଲେଟ୍ ହେଇଯାଇଛି ଭାଇ ବୋଧେ ମତେ ମାରିବେ ବୋଲି ଗୋଡଉଛନ୍ତି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ହଁ!
ପାଞ୍ଚ ମିନିଟ୍ ଧରିଛି ନା କିନ୍ତୁ ଆଉ ସ୍ତ୍ରୀ ଜାଣିଲେ କି ତାଙ୍କୁ ଶୋଷ କରୁଛି ବୋଲି।
ଆଜ୍ଞା ସେଏ ଦୌଡ଼ିକି ଆସୁଛନ୍ତି ଆଉ।
ଦୌଡ଼ିିକି ଆସୁଛନ୍ତି ପାଣି ପିଇବେ ବୋଲି ହେଲା କି ପାଣିର ମହତ୍ଵ ଟା କେତେ।
ଆଜ୍ଞା ମୁଁ ଜାଣିପାରିଲି ଆଜ୍ଞା ଆପଣ ଯୋଉଟା କହୁଛନ୍ତି ଶୋଷ ଆପଣ ତ ଜାଣିଛନ୍ତି ମୁଖ୍ୟ ୱାର୍ଡ ହେଲା ଜଳ ହିଁ ଜୀବନ ଜଳ ଆପଣ ଖାଦ୍ୟ ବିନା ଦୁଇ ତିନି ଦିନ ରହିଯିବେ କଷ୍ଟ ହେଇକି। କିନ୍ତୁ ଆପଣ ଜଳ ବିନା ଜଳ ବିନା ଆପଣ ତ ଜମା ରହିପାରିବେ ନାହିଁ ଜଳ ହେଇ ଜୀବନ ସେଥିପାଇଁ ଆମକୁ ଛୁଆବେଳୁ ଶିକ୍ଷା ଦିଆ ହୋଇଛି କି ଜଳ ହଁ ଜୀବନ। ସେଥିପାଇଁ ଏଇନା ଆପଣ ଶୁଣୁନାହାନ୍ତି ଏଇନାକେ ବର୍ତ୍ତମାନ ଆମ ଗାଁ ରେ ଆମ ଗାଁ ରେ ଆପଣ ଜାଣିଛନ୍ତି ଯୋଉ ଟା ଯୋଉ ସମୟ ସମୟରେ ଆସିିକି ପାଣି ଦିଆ ହୁଏ ଟ୍ୟାପ ରେ ପାଣି ଆସେ ଗ ମାନେ ଯୋଉ ସରକାରୀ ପାଣି। ସରକାରୀ ପାଣି ଜାଣିପାରୁଛନ୍ତି ତ? ସେ ପାଣି ଆମର କୌଣସି ଦୁ କୌଣସି କାରଣରୁ ସେ ପାଣି ମଧ୍ୟ ଆମର ବନ୍ଦ ହେଇଯାଇଥିଲା ବୁଝିଲେ ନା?
ଆଜ୍ଞା ଆଜ୍ଞା।
ଆମ ଗ୍ରାମବାସୀର ଯେତିକି ସବୁ ସ୍ତ୍ରୀ ଲୋକ ସେ ସବୁ ଗରା, ମାଠିଆ ନେଇକି ଦୂର ଗାଁ କୁ ଯାଇକି ପାଣି ନେଇକି ଆସୁଥିଲେ ହେଲା। ଆପଣ ଜାଣିଛନ୍ତି ଏବେ ହେଇ ପନ୍ଦର ଦିନ ଆଜ୍ଞା ଆଜ୍ଞା ଏଇ ଯୋଉ ପନ୍ଦର ଦିନ ହବ ଆପଣ ଜାଣିଛନ୍ତି କେତେ ଜୋରରେ ଖରା ହେଉଛି।
ଆଜ୍ଞା ହଁ ଖରା ତ ଭାଇ ବହୁତ ଜୋର ଖରା କହନା କହନା ଖରାରେ ବି ବହୁତ ଲୋକ
ଲୋକ ଆଜ୍ଞା ପୁରୁଷ ଲୋକ ସମ୍ଭାଳି ପାରୁନାହାନ୍ତି ସେ ତ ଜଣେ ନାରୀ ଲୋକ। ବୁଝିପାରୁଥିବେ ସେ ବହୁତ କଷ୍ଟ ଯନ୍ତ୍ରଣା ସହିକି ସେ ଯାଇଛନ୍ତି ପାଣି ଆଣିବା ପାଇଁ ସେ ପାଣି ନେଇକି ଆସିଲା ସମୟରେ ବୁଝିଲେ ନା? ତାଙ୍କ ମୁଣ୍ଡ ବୁଲେଇ ଦେଇଛି ସେଠ ତଳେ ପଡିଯାଇଛନ୍ତି। ତଳେ ପଡିଯିବା ବେଳେ ଗ୍ରାମବାସୀ ସବୁ ଦେଖିଛନ୍ତି ଜଣେ କିଏ ଗଳି ଦୌଡି ଦୌଡି ସମସ୍ତେ ଗଲେ ଦୌଡି ଗଲେ ହେଲା। ଦୌଡି ଗଲା ସମୟରେ ସେ ସବୁ ଆମେ ତାକୁ ନେଇକି ଗଲୁ ନିକଟଥ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇକି ଗଲୁ ହେଲା। ତାଙ୍କର ମଧ୍ୟ ସେଠି ସାଲାଇନ୍ ଲାଗିଲା ତାଙ୍କ ସ୍ଵାମୀ ବହୁତ ମାନେ ରାଗିଲେ କି ତମେ ପାଣି ନବା ପାଇଁ କହିଛନ୍ତି ରାଗିବା ସ୍ୱାଭାବିକ ହେଲେ ମଧ୍ୟ ଆପଣ ଜଣିଛନ୍ତି ଜଳ ନ ଆଣିଲେ ଘରେ ଛୁଆ ଅଛନ୍ତି ଛୋଟ ଛୁଆ
ବି ଖାଇବାକୁ ବି ହେଇ ପାରିବନି। ହୁଁ ହୁଁ ହୁଁ।
ଆଜ୍ଞା ବାପା ମା ମଧ୍ୟ ଅଛନ୍ତି ସେ ସବୁ ଜଳ ପିଇବେନି ଆଜ୍ଞା ତ ବଞ୍ଚିବେ କେମିତି? ତ ସିଏ ବି ମଧ୍ୟ ଠିକ ତାଙ୍କର ଆଜ୍ଞା ଆଜ୍ଞା ସିଏ ଯାଇଥିଲେ ସେଥିପାଇଁ ଆମ ଗାଁ ଗ୍ରାମବାସୀ ସବୁ ମିଶିକି ଏକ ନିଷ୍ପତି ନେଲୁ ପ୍ରତ୍ୟେକ ଘରୁ ଆମେ ପଚାଶ ଟଙ୍କା ଲେଖାଏ ଗୋଟାଇଲୁ ମଧ୍ୟ ଆମ ଗ୍ରାମରେ ଏକ ସ୍ଵତନ୍ତ୍ର ଭଲ ଭାବରେ ଏକ ଟିୱଲ ଟି ଗ୍ରାମରେ ଖୋଳାଗଲା କାରଣ ଆମ ୟା ପୂର୍ବରୁ ବହୁତ ଥର ସରପଞ୍ଚଙ୍କୁ କୁହାଯାଇଛି। ନଳ କୂପ ପାଇଁ ସେ ମଧ୍ୟ କିଛି କାମ କରିନଥିଲେ ସେ ମଧ୍ୟ କହୁଥିଲେ ଆଉ କିଛି ଦିନ ପରେ ଆମେ କରିଦଉ କିଛି ଦିନ ପରେ କରିଦଉ ଏମିତି ତ ଆପଣ ଜାଣିଛନ୍ତି ଜୀବନ ପଳେଇବ ଆଜ୍ଞା। ଖରାରେ ଜଣେ ଜଣେ ଆସୁଛନ୍ତି କାହାର କେତେବେଳେ କଣ ହବ ସବୁବେଳେ କଣ ଲୋକ ଦେଖୁଛନ୍ତି କି?
ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା ଯଦି ଆଣଙ୍କର ସରପଞ୍ଚର ଠିକ କାମ କରୁନି। ତାହେଲେ ଆପଣ ସେ ସରପଞ୍ଚଙ୍କୁ ଭୋଟ କଣ ପାଇଁ ଦଉଛନ୍ତି?
ନା ନା ଆଜ୍ଞା ଦେଇ ସାଇଲୁଣି ନା ଦେଇ ସାଇଲୁଣି ତ ଆଜ୍ଞା ସେଥିରେ କିଛି ନାହିଁ ଏବେ ସେ କଥା ଆପଣ ନ ଶୁଣି ମୋ କଥା ଟା କୁ ବୁଝନ୍ତୁ। ଆମେ ଯେତେବେଳେ ଟିୱେଲ ଟା ନୂଆ ଖୋଳିଲୁ ହେଲା ନୂଆ ଖୋଳିଲୁ ଏଇନା ଆମେ ଗାଁ ର ଲୋକ ସବୁ ଖୁ ମାନେ ଖୁସିରେ ଅଛନ୍ତି ସମସ୍ତଙ୍କ ଘରକୁ ପାଣି ଯାଉଛି ତ ଯି ସମସ୍ତେ ଯୋଗଦାନ ଦେଇଛନ୍ତି ଟିଓଲ ପାଇଁ ବୁଝିଲେ ନା। ତ ସମସ୍ତେ ଜଳ ନେଇ ପାରିବେ। ଏବେ ବର୍ତ୍ତମାନ ଆମ ଗ୍ରାମକୁ ଆସୁ ଛନ୍ତି ଅଲଗା ଗ୍ରାମ ଲୋକ ମଧ୍ୟ ଆସୁଛନ୍ତି ସିଏ ମଧ୍ୟ ପାଣି ନେଉଛନ୍ତି ହେଲା। ତ ବନ୍ଧୁ ମୁଁ ଆପ୍ ଆପଣଙ୍କଠୁ ଜାଣିବାକୁ ଚାହୁଁଛି ଯୋଉ ବାହାର ଲୋକ ଆସୁଛନ୍ତି ଆମ ଗ୍ରାମକୁ ପାଣି ନବା ପାଇଁ ଆମେ ତାଙ୍କୁ ଜଳ ଦବାଟା ଠିକ ନା ଭୁଲ?
ନାଇଁ ନାଇଁ ସେଇଟା ଠିକି ଆପଣ ଶୁଣନ୍ତୁ ସବୁ ମନା କରିବେ ଯଦି ଆପଣଙ୍କ ଘରକୁ କିଏ ଗୋଟେ ଆଉଚି ଖାଇଆବୁ। ଯଦି ଗୋଟେ ଯୋଗୀ ଆସିଲା ଆପଣଙ୍କ ଘରକୁ ମାଗିବାକୁ ଖାଇବାକୁ କହିଲା ଆଉ ଆମ ମୋର ବହୁତ ଉପାସରେ ଅଛି ମତେ ଟିକେ ପାଣି ଦିଅନ୍ତୁ କି ଖାଇବାକୁ ଦିଅନ୍ତୁ ଆପଣ ତାକୁ କେବେ ମନା କରିବେନି।
ହଁ ବୁଝିଲି ଆଜ୍ଞା କିନ୍ତୁ ଆମ ଗ୍ରାମବାସୀରେ ଯେତିକି ସବୁ ସ୍ତ୍ରୀ ଲୋକ ଅଛନ୍ତି। ସେ କୁହନ୍ତି ଯେ ସେ ଗ୍ରା ଗ୍ରାମବାସୀ ଆମକୁ ପାଣି ନବା ପାଇଁ ଗଲେ ଦେ ଦିଅନ୍ତି ନାହିଁ ସିଏ ଆମକୁ ଚିଡନ୍ତି। ମାନେ ରାଗନ୍ତି ତ ଆମେ ବି ତାଙ୍କୁ ଦବୁନୁ ଆଜ୍ଞା।
ସେମାନେ ସେଇଆ କଲେ ବୋଲି ଆମ୍ ବି କଣ ସେଇଆ କରିବେ କି ଆମ ବି ସେଇଟା କଲେ ତ ସେଇଟା ଲାଭ କଣ ହେଲା ତାଙ୍କ ଆମ ଭିତରେ ଫରକ କଣ ରହିଲା।
ବୁଝିଲି ବୁଝିଲି ଆଜ୍ଞା।
ହେଲା କି ସିଏ ଯଦି କହିବେ ନାଇଁ ଆମେ ଦବୁନୁ। ଯଦି ଆପଣ କହିବେ ଆପଣ ଯଦି ସେମିତି କରିବେ ଆପଣଙ୍କ ତା ଭିତରେ ଫରକ କିଛି ରହିଲା କି? ତର ଶୁଣନ୍ତୁ ଆପଣ ଧର ମତେ ମାଇଲେ। ମୁଁ ଧର ଆପଣଙ୍କୁ ମାଇଲି ମୋ ଭିତରେ ଆପଣଙ୍କ ଭିତରେ ଫରକ କିଛି ରହିଲା କି
ନାଇଁ ନାଇଁ ଠିକ କହିଲେ ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ତା ଆମେ ସମୀସ୍ତଙ୍କୁ ଆମେ ଜଳ ଦାନ ଦଉଛୁ। ଚୁ ବୁଝିଲେ ନା ଆମ ଗ୍ରା ଆମ ଗ୍ରା ଆମ ଗ୍ରାମ ହଉ ପଡୋଶୀ ଗ୍ରାମ ହଉ କିନ୍ତୁ ବନ୍ଧୁ ଆମେ ଯୋଉ ଗୋଟ୍ ଗୋଟିଏ ଟ୍ୟୁଉବଲ୍ ଉପରେ ଆମେ ନିର୍ଭରୀିତ ବୁଝିଲେ ନା ସେଥିପାଇଁ ଆମେ ବର୍ତ୍ତମାନ ଏ ବ୍ୟବସ୍ଥା ଚଳାଇ ଗ୍ରାମରେ ଆଉ ଦୁଇଟି ନଳକୂପ ହେଲେ ଗ୍ରାମବାସୀ ଉପକୃତ ହେବେ କାରଣ ଜାଣିଛନ୍ତି ତ ସମ୍ ସମସ୍ତେ ଗୋଟେ ଆଜ୍ଞା। ଗୋଟିଏ ସମୟରେ ସମସ୍ତେ ଆଜ୍ଞା, ଗୋଟିଏ ସମୟରେ ସମସ୍ତେ ଆସି ଟ୍ୟୁବଲ ରୁ ପାଣି ନେଉଛନ୍ତି ସମସ୍ତେ ମତେ ବହୁତ ସମୟ ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି ମଧ୍ୟ ସମଦେ ବିରକ୍ତ ହେଇଗଲେଣି ଆଜ୍ଞା ଆଜ୍ଞା ସେଥିପାଇଁ ଆମେ ଦୁଇଟି ନଳକୂପ ଆଉ ଖୋଲିଦେଲେ
ଆଜ୍ଞା।
ସୁବିଧା ହେବ ସମୟ ବଞ୍ଚିବ ଆପଣ ତ ଜାଣିଛନ୍ତି ସମୟ ମଧ୍ୟ ମଣିଷ ଜୀବନର ବହୁତ
ସମୟ ବି ବହୁତ ବଳବାନ ଆଜ୍ଞା ହଁ ହଁ ସେଇଟା ବି ଠିକ୍ କଥା ଆଜ୍ଞା।
ସେଥିପାଇଁ ଆମେ ଆଉ ଦୁଇଟି ତ ଆପଣ କଣ ଭାବୁଛନ୍ତି ଆମେ କେଉଁ ଟିିଉବଲ ଟି ଖୋଳାଇଲେ ଭଲ ଲାଗିବ କହିଲେ ଭଲ ହେବ।
ନାଇଁ ନାଇଁ ଶୁଣନ୍ତୁ ଆପଣ ମୁଁ କହିବା କଥା ଆପଣ ଦୁଇଟି ନୁହଁ ଆପଣ ତିନୋଟି କରନ୍ତୁ। ନଲକୂପ ତିନୋଟି କରନ୍ତୁ କି ଚାରୋଟି କରନ୍ତୁ ଆପଣଙ୍କର ଯେତେ ହବ ମୋ କଥା ମାନି ଆପଣ ଯଦି ନଳକୂପ ନ କରିକି ଯଦି ଆପଣ ଗୋଟେ ଟାଙ୍କି କରୁଛନ୍ତି ସେଇଟା ଆପଣଙ୍କୁ ବହୁତ ଉ ସୁବିଧା ହବ। କାହିଁକି କହିଲେ ଯଦି ଆପଣ ଗୋଟେ ନଳକୂପ କରୁଛନ୍ତି ତାହେଲେ ଲୋକଙ୍କ ପାଣି ମାନେ ବେଶୀ ବେଶୀ ବେଶୀ ବେଶୀ ବେଶୀ ସାରିବାକୁ ତାଙ୍କୁକୁ ଚେଷ୍ଟା କରିବେ ଅଧିକା ଅଧିକା ସାରିବାକୁ ଚେଷ୍ଟା ଯଦି ଆପଣ ଗୋଟେ ଟାଙ୍କି ଦେଇଛନ୍ତି ତାହେଲେ ଲୋକ ଲିମିଟ୍ ରେ ପାଣି ନେବେ।
ବୁଝିଲି ଆଜ୍ଞା ଟାଙ୍କି ଟାଙ୍କି ଯୋଜନା ଟି ମଧ୍ୟ ଆମ ମନକୁ ଆସିଥିଲା ହେଲେ ଟାଙ୍କି ଆପଣ ଜାଣିଛନ୍ତି ଆଜିକା ଦୁନିଆରେ ମାନେ ପଇସା ହି ବହୁତ କିଛି ହେଲା। ତ ସେତେକି ଟଙ୍କା ପ ପ ପ ଆଜ୍ଞା, ପ୍ରତି ଘରୁ ସେତିକି ଟଙ୍କା ଦେଇପାରିବେ ନାହିଁ ପଚାଶ ଟଙ୍କା ଦେଲା ବେଳକୁ ମଧ୍ୟ ସେ ରାଗୁଛନ୍ତି। ତ ଆପଣ ଭାବନ୍ତୁ ଟାଙ୍କି ଖୋଳିବା ମିନିମମ୍ ଜଣଙ୍କ ଘରୁ ଦୁଇଶହ ଟଙ୍କା ନ ଆଣିଲେ ତ ଆମେ କରିପାରିବୁ ନାହୁ
ଆଜ୍ଞା ଆଜ୍ଞା ସେଇଟା ଶୁଣନ୍ତି ସେଟା ବି ଗୋଟେ ସତ କଥା ଯେ ଏବେ ସରକାରଙ୍କର ବହୁତ ଯୋଜନା ଆସୁଛି।
ଆଜ୍ଞା।
ହେଲାକି ସରକାର ଯୋଜନାରେ ଆପଣ ଚାହିଁଲେ ଟାଙ୍କି ବି କରିପାରିବେ। ଘର ବି କରିପାରିବେ ସରକାର ଦେଖନ୍ତୁ ବହୁତ ସୁବିଧା ଦଉଛନ୍ତି। ସରକାର ଆମକୁ ବହୁତ ସୁବିଧା ଦଉଛନ୍ତି। ସରକାରର କିଛି ସୁବିଧା ରେ ଆମର ଫାଇଦା ଉଠେଇବାର ଅଛି ନା।
ଆଜ୍ଞା ଆଜ୍ଞା।
ସରକାର ଆମେ ସରକାର ଗଢିଛୁ, କଣ ପାଇଁ ଆମେ ସରକାର ଗଢିଛୁ? ସରକାର ଗଢୁଛୁ ଆମର କିଛି କାମ କରିବାକୁ ଆମେ ଯଦି ପାଣି ନ ପାଇବା ଲାଇନ ନ ପାଇବା ତାହେଲେ ସରକାର ଗଡିକି ଲାଭ କଣ ସି ବୁଝିପାରୁନ୍ତି ନା ନାଇଁ? ଆପଣ କାମ କରନ୍ତୁ ଆ ଆପଣଙ୍କ ଗ୍ରାମରେ କିଛି ଲୋକଙ୍କୁ ଧରିକି
ଆଜ୍ଞା।
ଆପଣ ସରକାର କତିକିି ଯାଆନ୍ତୁ। ଆପଣଙ୍କ ପାଖରେ ଯୋଉମାନେ ସରପଞ୍ଚ ଅଛନ୍ତି, କି ଗୋଟେ ଏମଲେ ଅଛନ୍ତି, କି ମ ତ୍ରୀ ଅଛନ୍ତି ତାଙ୍କ ପାଖକୁ ଯାଆନ୍ତୁ। କିଛି ଲୋକ ଯାଆନ୍ତି ଦୁଃଖ ଟା ଜଣେଇବେ। ଜଣେଇବେ ନାଇଁ ଆଜ୍ଞା ଆମ ଗାଁରେ ଏଇ
ଆପଣ ଆପଣ
ଭଳିଆ ଅସୁବିଧା ହଉଛି, ହଇରାଣ ହଉଛି। ଆଜ୍ଞା।
ଆପଣଙ୍କ ଏଇ ସବୁ ଉପଦେଶ ପାଇଁ ଆପଣଙ୍କୁ ଧନ୍ୟବା ଧନ୍ୟବାଦ ଜଣାଉଛି। ବନ୍ଧୁ ଆପଣ ବହୁତ ଭଲ କଥା ଜଣାଇଲେ ଆମକୁ। ଟାଙ୍କି ଟାଙ୍କି ଯୋଜନା ଟା ଦେଲେ। ମତେ ବହୁତ ଖୁସି ଲାଗିଲା ଆପଣଙ୍କର କଥା ଶୁଣିି। ଆଜ୍ଞା ବନ୍ଧୁ। ହଉ ଧନ୍ୟବାଦ ବନ୍ଧୁ।
ଆଜ୍ଞା
ଆଜ୍ଞା। ଆଜ୍ଞା।